ଓ
ଖେଳିବାକୁ ଆଇଥିଲୁ?
ଆଜ୍ଞା।
ଖେଳିବାକୁ ଆଇଥିଲୁ?
ହଁ ଯାଇଥିଲି ବା ଆଜି ଖେଳିବାକୁ। ଆଜି ସେ ଜୀବନ ଚିକୁ ଜାଗା ଦୀପ୍ତି ଦୀପକ ଭାଇ ଏମିତି ସମସ୍ତେ ଆସିଥିଲେ ଆଉ।
ଆଉ ବର୍ଷା ଫର୍ଷା ପକେଇବନି ତମ ସେଇଆଡେ।
ହଁ ବର୍ଷା ହଉଛିିବ ଇଆଡେ ଧୀରେ ଧୀରେ ପକେଇଲାଣି। ଆଉ ସବୁ ଭଲ?
ଆଉ ତମର ସେଆଡେ ଖେଳ ହଉଛି? ହ୍ୟାଲୋ। ହ୍ୟାଲୋ ହ୍ୟାଲୋ କିଛି ଆସୁନି କଣ ଆପଣ ଜୋରେ ଟିକେ କୁହନ୍ତୁ ହ୍ୟାଲୋ।
ସାର୍
ହୁଁ।
କଣ ହେଲା ବର୍ଷା କଥା କହୁ ହଁ ବା ବର୍ଷା
ହଁ ର ହଁ ଜଗା ଭାଇନା କାହାକୁ ଦେଇଥିଲେ ଫୋନ? ହ୍ୟାଲୋ ହ୍ୟାଲୋ ହଁ ଯଗା ଭାଇନା ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
କହିଲି ସବୁ
ହଁ ଜଗା ଭାଇନା ହଁ କାହାକୁ ଫୋନ ଦେଇଥିଲେ ଆପଣ?
ମୋ ଭାଇ ସିଏ ବା ପୁରୀ ଶ୍ରୀମନ୍ଦିରରୁ ଆସିଛୁ।
କଣ?
ଅଭଡ଼ା ବାଣ୍ଟି ବାଣ୍ଟି ଆସିଛୁ ପୁରୀ ଶ୍ରୀମନ୍ଦିରରୁ।
ଓ ହଉ ପୁରୀ ଯାଇଥିଲ କି ଆଜି?
ହଁ ବା।
ଓହୋ ଆ ପୁରୀ ତ ଭାରି ଭିଡ ଆଜ୍ଞା କଣ କହୁଛ। ଥରେ ଯାଇଥିଲୁ ଆମେ ପୂର୍ବ ସପ୍ତାହ ଦିନ ଆମେ ମ ମାନେ ମୁଁ ଭାଉ ଜ ଆଉ ପୁଅ ଝିଅ ହେରିକା ଯୋଉ ଭିଡ କୁହନି ହଁ।
ଆଚ୍ଛା ଏ ଭାଇଙ୍କର ବା ବାହାଘର ଅଛି ଆଗକୁ ତାଙ୍କର ପ୍ର ପ ପ୍ରସ୍ତାବ ଦେଖା ଚାଲିଛି ହଁ ପ୍ରସ୍ତାବ ଦେଖାଚାଲିଛି ତମର ସେପଟେ କିଏ ଗୋଟେ ଭଲ ଝିଅ ଥିବ ଦେଖିବ ତାଙ୍କ ବାହାଘର କରିବା।
କେମିତିଆ ଦରକାର ପତଳା ଦରକାର ନା ଟିକେ ହଟା ଖଟା ମୋଟା ଟାଇପର?
ବଞ୍ଚିଥିବା ଦରକାର ସେ ଯେମିତିଆ ହଉ।
ହଉ ହଉ।
ଆଛା ତାଙ୍କୁ ଟିକେ ଦ ଦ ଦରକାର କି ଯାହା ଟିକିେ ସ୍ୱଳ୍ପ ଆଖି ଆୟୁଥିବ ମାନେ ଯାହା ଟିକେ ଦେଖା କମ ଯାଉଥିବ ତାଙ୍କୁ ସେଇଟା ଦରକାରେ।
କାଇଁ ଅଧିକ ଦେଖାଗଲେ କଣ ପ୍ରୋବ୍ଲେମ୍?
ନାଇଁ ପ୍ରୋବ୍ଲେମ କିଛି ନାହିଁ ଯେ ତାଙ୍କୁ ଟିକେ ଚଷମା ବାଲି ତାଙ୍କୁ ଟିକେ ବେଶୀ ପସନ୍ଦ। ତ ସେଇ ହିସାବରେ ଟିକେ ଦେଖିବ ଆଉ ପୁଅଟି ବହୁତ ବଢିଆ। ପୁଅଟି ବହୁତ ବଢ଼ିଆ ଦଶମଟେ ପାସ୍ କରୁଛନ୍ତି।
କାମ ଦାମ କଣ କରୁଛନ୍ତି ନା
ନାଇଁ କାମ ଦାମ କରେ ନା ଡେଲି କିଆ ପିଆ ଘର ଉଠା ବସା କ୍ରିକେଟ୍ ଖେଳ ସବୁ ଅଛି ତାର କାମ ଦାମ ବଢ଼ିଆ ସେ କରେ।
କେତେ କଣ ଇନକମ କେତେ ହଉଛି ତାଙ୍କର ମାସକୁ?
ଇନକମ୍ ଟା ଆମେ ଦେଇଦେବୁ ନା ଆମେ ପଇସା ତାଙ୍କୁ ଦେଇଦେବୁ ସେ କାଇଁ ଇନକମ କରିବା ପାଇଁ କାଇଁ ଯିବ ଘରର ସାନ ପୁଅ ତାକୁ ଇନକମ କରିବା କାଇଁ ଆମେ ଦବୁ କହିଲୁ। ଆମେ ଦେଇଦୋବୁ ନା ପଇସା। ପିଲା ଛୁଆ ଆରାମସେ ସେଥିରେ କିଛି ନାହିଁ।
ଓହୋ ମୁଁ ସାଙ୍ଗଟା ଗୋଟେ କହୁଥିଲା ରାଜ ରା ମାନେ ମୋ ସାଙ୍ଗ ରାଜେଶ ଗୋଟେ ଅଛି। ସେ କହୁଥିଲା ଗୋଟେ ତା ସା ମାନେ ରାଜେଶ ଯିଏ ତାଙ୍କ ସାଙ୍ଗଙ୍କର ଅଛନ୍ତି ଚିହ୍ନାରେ। ସିଏ ଗୋଟେ ବୁଝାବୁଝି କଲେ ଗୋଟେ କରି ଉ ଦେଖିବା ମୁଁ ପଚରା ପୁଚୁର କରିବି ପ୍ରସ୍ତାବ ପକେଇବା ଦେଖିବା କଣ ହଉଛି ଆଉ।
ଆଚ୍ଛା ହଉ ଟିକେ ଭଲ ଦେଖିବ ଗୋଟାଏ ବୋଲି ଭାଇ ତ ସେଇ ଅନୁସାରେ ଦେଖିବ ଆଉ।
ହଁ ହଁ ନୋ ଇସ୍ୟୁ ଆପଣ ମୋ ମତ ତମେ ତ ଆମ ସ ସାଙ୍ଗ ଲୋକ ଆପଣଙ୍କ ମୁଁ କେବେ ଖରାପ ଚାହିଁବି ଆପଣଙ୍କର।
ଆଚ୍ଛା ହଉ ଆଉ କେତେବେଳେ ପ୍ଲାନିଂ କରୁନ ପୁରୀ ଯିବା।
ହଁ ଜିଆ ଆପଣ ତ ଏକଲା ଏକଲା ପଳେଇଲେ ଡାକିଲେନି ଆଉ କଣ କହି
ହୁଁ ଆଉ ପିରାନାର ଦାନ୍ତ ଦେଖିବାକୁ ମଜା ଲାଗୁଥିଲା ସେ କାହିଁ ହସୁଥିଲା ଏମିତି। ତ ତଳ ଦାନ୍ତ ଟାକୁ ଆଗକୁ ବାହାର କରିକି ତାଙ୍କର ଯୋଉ ହସ ମୁଖ ଚାହାଣୀ ସତରେ ପୁରା ଚନ୍ଦ୍ରମଲ୍ଲୀ।
ହଁ କଣ କରିବା ସେ ପିରାନା ଲୋକ ଆଉ କଣ କରିବା।
କଣ କରିବା ମୋତେ ତ ମା ତାଙ୍କ ହସ ଦେଖିଲା ବେଳକୁ ମାନେ କଣ କହିଲୁ ପୁରା ଯୋଉ ମଧୁର ହସ ତାଙ୍କର। ପୁରା ଦେଖିଲା ବେଳକୁ ପୁରା ଆତ୍ମତୃପ୍ତି ମିଳେ।
ହୁଁ, ଆଉ ଆପଣଙ୍କର ମେଡିସିନ୍ ଫେଡିସିନ ଠିକ ଚାଲିଚି?
ନା ଆମର ତ ସେଇଭଳିଆ ଲୋକ ଆମେ ଆଉ କଣ କରିବା ମେଡିସିନ୍ ନ ଖାଇଲେ ତ ଆମେ ଆଉ କଁ ଜୀବିତ ରହିପାରିବୁ।
ହୁଁ, ସୁଗାର୍ ବଟିକା, ଡାଇବେଟିସ୍ ବଟିକା ସବୁ ନଉଚ?
ସେ ମାଟା ବି ହେଇଗଲାଣି। ସେଇ ଯୋଉ ଆମର ପମ୍ପ ଭଳିଆ ଯଦି ପେଟକୁ ନ ଗଲା ତାହେଲେ ଆମେ ନିଃଶ୍ବାସ ବି ନେଇ ପାରୁନା।
ହେଁ ଦେ ଠିକି ଚଲାବୁଲା କର, ଟିକେ ଫିଜିକାଲ୍ ଫିଟନେସ୍ କର।
ସେଇ ବା ସିଏ ଶୀତ ଦିନ ଥିଲା ଟିକେ ଦୌଡା ଧାପଡା କରୁଥୁଲୁ। ଆଉ ଇଏ ତ ଖରା ଦିନ ଯୋଉ ଭଳିଆ ହେଲାଣି ମୁଣ୍ଡ ଝାଳ ତୁଣ୍ଡରେ ବାଉଛି ଆଉ କଣ କରିବା।
ବଇ ବଇଁ ଛୁଆଉଡା କି ଏପଟେ ଆସ ପିକନିକ ଟେ କରିଦବା ଭାବୁଛି।
ପିକନିକ ଆଚ୍ଛା ହଉ ମୁଁ ତ ପ୍ଲାନିଂ କରୁଛି। ମୁଁ ଯଦି ନ ଯାଇ ପାରିଲି ଭାଇକି ପଠେଇଦେବି ଆଉ, ସିଏ ଯାଇ ଟିକେ ଖାଇଦେଇ ପଣି ଆସିବେ ଖିଆ ପିଆ ଲୋକ ସିଏ ଟିକେ। ଦରକାର ହଉ ସାଙ୍ଗ ଟିକେ ଆଉ।
ହୁଁ, ଆଉ ଆଜି ପୁରୀ ଗଲ ଅଭଡା ଫବଡା ଖାଇଲ କି ନାଇଁ?
ହଁ ଆଉ ତୋମର ସେପଟେ ବର୍ଷା ହଉଛି?
ବର୍ଷା କଣ କହିବି ଆଉ ବର୍ଷା ହଉଚି।
ହଉଛି?
ହୁଁ, ଆଉ ଟିକେ ଜଗନ୍ନାଥଙ୍କୁ ଆମ କଥା ଜଣେଇବ ଆଉ।
ନାଇଁ ନାଇଁ ଇଏ ବାହାଘର ବିଷୟରେ ଭାଇ କଣ କଥା ହେଇଥାନ୍ତେ ତୋମ ସହିତ ତ ସେ କଥା ହେଇଯାଅ ଓ ଭଲ ହଅନ୍ତା। ତାଙ୍କ ସହିତ ଟିକେ ମର୍ଯ୍ୟାଦା ପୁରୁଷ ସହିତ କଥା ହବ ଟିକେ ତାଙ୍କୁ ଟିକେ ସେମିତିଆ ଭଲ ଲାଗେନି ଏମିତିଆ କଥା ଗୁରା।
କେମିତିଆ?
ତାଙ୍କ ସହିତ କଥା ହେଇଯୁଅ। ଲୋ
ହଁ, ହଁ ଭାଇ ନମସ୍କାର।
ଆମ ଗାଁରେ କଣ
ଆଉ କେମିତି ଝିଅ ଦରକାର ଆପଣ କହୁନାହାନ୍ତି। ଆପଣଙ୍କ ସିଲେକ୍ସନ୍ ଅନୁସାରେ ବୁଝିବା।
କଣ ଜୋରେ କହ ଶୁଣା ଯାଉନି।
ଆଜ୍ଞା ଆପଣଙ୍କୁ କେମତିଆ ଝିଅ ଦରକାର କହୁନାହାନ୍ତି, ସେ ଅନୁସାରେ ବୁଝାବୁଝି କରିବୁ।
ଝିଅ ତ ଝିଅ ଏତେ କଥା କଣ।
ମାନେ କେମିତିଆ ଦରକାର ଗିଡ଼ା ଦରକାର, ଡେଙ୍ଗା ଦରକାର, ପତଳା ଦରକାର, ମୋଟା ଦରକାର, କେମ୍ପା ଦରକାର। ନା ମାନେ ଚଷମା ପିନ୍ଧା ଦରକାର ନା ଗୋରା ଦରକାର, ନା କଳା ଦରକାର। ନା ଖଇରିଆ ଦରକାର, ନା ମାନେ କେମିତି କଣ ଦରକାର କହିଲେ ସିନା ଆପଣ ସେ ଅନୁସାରେ ବୁଝିବା।
ଖାଇଲା ପିଇଲା ଘରୁ ହେଇଥିବା ଦରକାରେ।
ଉଁ, ହୁଁ, ଆପଣ ଦେଇପାରିବେ ତ ଭଲରେ?
ହଁ ଟିକେ ଜୋରରେ କୁହ ଶୁଣାଯାଉନି।
ମୁଁ କହୁଚି ଆପଣ ଦେଇପାରିବେ ତ ଭଲରେ?
ଆମେ ଦିଆ ଅଛି ଯାଇ ତ ଆମ ଉପରେ ଛାଡିଦିଅ।
ହୁଁ, ଆପଣ ଦେଇପାରିଲେ ହେଲା, ଆମେ ବୁଝିକି ଦେଇଦେବୁ ଆପଣଙ୍କୁ।
ସେ ନେଇ ପାରିବ ଟି?
ହଁ ସିଏ ଆ, ଖାଇଲା ପିଇଲା ଘରର ନବନି କଣ।
ଅ, ଏମିତି କଥା ତାହାଲେ।
ହୁଁ।
ଅ, ତୋର କଣ ବାହାଘର ଫାଆଘର କଣ ହେଇଗଲାଣି ମୁଁ ଶୁଣିବାକୁ ପାଉଥିଲି?
ହୁଁ,
କଁ ବାହାଘର ହେଇଗଲାଣି ତୋର।
ଉଁ ଆମର କେବେଠୁ ହେଲାଣି ଆଉ ପାଞ୍ଚ ବର୍ଷ ହେଲାଣି ଆପଣ ନା ହେଇନି ଆଉ।
ଆଉ ମତେ ଟିକେ ଡାକୁନ ଘର ଆଡେ।
ଡାକିଆ ଆଉ ତମ ସା ମ ସାଙ୍ଗ ରାକେଶ ଯିବେ ଆସିବେ ତମେ ତାଙ୍କ ସହ ପଳେଇ ଆସିବ। କେବେ ଯିବି ଆଉ।
ଏଇନେ ତମ ସାଙ୍ଗ କଁ କହୁଛି ହାଲୋ। ହଁ କଣ କହୁଛ କହିଲ।
ଆପଣଙ୍କ ସାଙ୍ଗ ଭାଇ ନଟଖଟ ଅଛନ୍ତି।
ଆଚ୍ଛା ନଟଖଟ ଅଛନ୍ତି ନା।
ହଁ କହୁଛନ୍ତି ଆଉ ଛୁଆ ପିଲା ହେଲାଣି କି ନାଇଁ ଅଯଥା କଥା ପଚାରୁଛନ୍ତି।
ଓ ଏ ହେ ସିଏ ଚିହ୍ନିନି ନା ସିଏ ଚିହ୍ନିନି ଛୋଟ ଭାଇଟା ଚିହ୍ନିନି ଜାଣିନି। ଉଁ ସେ କଣ ମୁଁ ହେଇରେ ଅଭଦ୍ର ଏମିତି କ ଥା ବାର୍ତ୍ତା କରିବା କଥା ହଉ ହଉ ହଉ ମୁଁ ସର୍ ତାଙ୍କ ତରଫୁରୁ ମୁଁ କ୍ଷମା ମାଗୁଚି। ଗୋଟେ ଆପ୍ଲିକେସନ ଲେଖିଦେବି କି କ୍ଷମାର।
ହଁ ଗୋଟେ ଆପ୍ଲିକେସନଟେ ଲେଖିକି ପଠେଇ ଦିଅନ୍ତୁ ୱାଟ୍ସଅପରେ।
ଆଚ୍ଛା ହଉ ତାହେଲେ ଠିକ୍ ଅଛି ସେ ଦୁଷ୍ଟଟା ସିଏ ଜାଣିପାରିନି ତ
ହଉ ଛାଡନ୍ତୁ ଛାଡନ୍ତୁ ହଉ ହଉ ସ୍ ତେ ସେ କ ଉଁ ମାନେ ସେ କଥା ଛାଡନ୍ତୁ ମୁଁ କହୁଛି ଆଉ ଜଗନ୍ନାଥଙ୍କୁ ଟିକେ ଆମ କଥା ଜଣେଇବେ ଆଉ ଖା ଆସଲା ବେଳୁକୁ ଖଜା ଟିକେ ଆଣିକି ଆସିବେ।
ହଁ ଜରୁର୍ ନିଶ୍ଚୟ ଖଜା କଣ ଆପଣଙ୍କ ପାଇଁ ମୁଁ ପେଡା ନେଇକି ଯିବି ଆପଣ ଚୋବେଇ ଚୋବେଇ ଖାଇବେ।
ହ
ଖାଇବେ ତ।
ଆଜ୍ଞା।
ଆଚ୍ଛା ହଉ ତାହେଲେ ମୁଁ ନେଇକି ଯିବି ଆଉ।
ଆପଣ ଆଣିକି ଆସିଲେ ଆଜ୍ଞା ମୁଁ ବୋହୁତ ମାନେ ଚିରଉପକୃତ ହେବି ଧନ୍ୟବାଦ ଆପ୍
ଆଚ୍ଛା ହଉ କିନ୍ତୁ ମୋ ଭାଇ କଥାଟାକୁ ମନେ ରଖିଥିବେ।
ଆଜ୍ଞା ଆସିଲାନି କହିବି ତାଙ୍କୁ ସିଲେକ୍ସନ୍ ମାନେ ଛୋଟା ଗେଡା କେମ୍ପା ଡେଙ୍ଗା। କଳା ଧଳା ଚଷମା କେମତିଆ କଣ।
ଆଚ୍ଛା ଆଚ୍ଛା ନାଇଁ ତାର ଯେମିତିଆ ହେଲେ ଚଳିବ ପା ଆକ୍ଚୁଆଲି ତାର କଣ କି ବୟସ୍ ତ ଗଡି ଗଡି ଯାଉଚି ଦେଖୁନାହାନ୍ତି କୋଉ ଭଳିଆ ଅଭଦ୍ରାମୀ ସହିତ କଥା କହୁଛନ୍ତି ତ ସେଇଭଳିଆ। ତ ତାଙ୍କର ଗଡି ଗଡି ଯାଉଛି ତ ତା ତାଙ୍କ୍ ତାଙ୍କର ଦରକାର କି କଣ ସିଏ ତାଙ୍କର ସେ କଥା ତ ମୁଁ ଜାଣିନି ତ ଆପଣ ଟିକେ ଦେଖୁଥାନ୍ତୁ।
ହଉ ମୋ ସାଙ୍ଗ କହୁଥିଲା ଏଇ ଯୋଉ ସାଙ୍ଗ ରାଜେଶ ବୋଲି ସିଏ କହୁଥିଆ ତାର ଚିହ୍ନା ପରିଚୟରେ ଗୋଟେ ଅଛି। ତ ସିଏ ଉଁ ବୁଝାବୁଝି କଲେ ଆଉ ଟିକେ ପକ୍ ମାନେ କଥାବାର୍ତ୍ତା ଆଉ ଆଗୁକୁ ନବା ଆଉ।
ଆଚ୍ଛା ହଉ ହଉ ହଉ। ହଉ ହଉ ହଉ ଆପଣଙ୍କର ଏତେ ସବୁ ସାହାଯ୍ୟ ପାଇଁ ବୋହୁତ ବୋହୁତ ଧନ୍ୟବାଦେ ଟିକେ ଯୋଗାଯୋଗ ଚଲେଇ ଥାଆନ୍ତୁ ଆଉ।
ହୁଁ ହୁଁ। ଆଉ କୁହନ୍ତୁ କେମତି କଁ ଚାଲିଚି। ଆଉ ଫେରିବେ କେତେବେଳେ? ହାଲୋ। ହାଲୋ ହାଲୋ ହାଲୋ ହାଲୋ। ହାଲୋ। ହାଲୋ ହାଲୋ। ଭାଇ ଆସୁନି କିଛି ହ୍ୟାଲୋ ହାଲୋ ହାଲୋ। ହାଲୋ ହାଲୋ।